ହ
ହ୍ୟାଲୋ।
ହଁ ସାଙ୍ଗ କଣ କରୁଛ?
କଣ କରିମୀ ଏଇ ଶୋଇଥିଲି।
ଉ ହୁଁ ଆଜି ଆଉ ଲଞ୍ଚ
ଲଞ୍ଚ କରସିକି ଶୋଇଛୁ ଆଉ।
ମାନେ କଣ କରିଛ ଲଞ୍ଚ?
ଲଞ୍ଚ ରେ ଆମର ଥିଲା ପୋଟଳ ତରକାରୀ ଶାଗ ଭଜା ଲାଉ ସନ୍ତୁଳା ହେଇଥିଲା। ଆମ୍ବ ଆଉ କାକୁଡି।
ଆଛା ଆଛା। ଆମର ଆଜି ଶ୍ରାଦ୍ଧ ତ ମୋ ଜେଜେମାଙ୍କର। ତ ଏ ଯେ ମୁଁ କିଛି ଖାଇ ନାହିଁ ସରିଲେ ଭୋଜି ଖାଇବି ଆଉ।
ଆଉ ବଢିଆ ଆଉ ତମର ଆଜି ଭଲ ରାଜପାଗ ଆଉ।
ହଁ ଆମର ଟିକେ ଚାଲଛି ଆଉ ଟିକେ ଆଜି ଫ୍ୟାମିଲ ଗେଟ ଟୁଗେଦର ଆଉ।
ତମର କଣ ସାହିରେ ମାନେ ଦିଅନ୍ତି ନା ଖାଲି ଆସନ୍ତି ମାନେ ଲୋକ ତମ ଘର ଲୋକ ଖାଲି ଖାଓ? ସାଇ ନା କଣ କଣ ହେଇଛି ଆଇଟମ?
ଆଇଟମ ଆମର ଆଜି ହେଇଛି ଭାତ ଡାଲି ହଉଛି ପୋଟଳ ଆଉ ପନିର ଗୋଟେ କରି ଆଉ ହଉ ଛି ଖ ଆମ୍ବ ଖଟା ଆଉ ଗୋଟେ ମିକ୍ସ ଭେଜ ଆଉ ଫିଙ୍ଗର ଫ୍ରାଇଜ ଆଉ ଏତିକି ଆଉ। ଖଟା ବି ଅଛି ଆଉ।
ଘରେ ଏତିକି ବନେଇଛନ୍ତି।
ରୋଷିଆ ରୋଷିଆ ରୋଷିଆ
ମୁଁ ସେଇ କଥା କଲି ମୁଁ ଏତେ ଗୋଟେ ଜିନିଷ ଘରେ
ଉ ନା ଆମର ବନେଇ ହବ ନା ଆମର ଟିକେ କଣ କହିଲ ଯିଏ ଆମ ଜେଜେ ଜେଜେମାଙ୍କ ଶ୍ରାଦ୍ଧ ଟା ଆମର ମାଣ୍ଡ ଟୋରି ମାନେ ହୁଏ।
ହ ଆଉ ରଜ ତିନି ଆଉ ଯଉ ରହିଲା ଡ୍ରେସ ଫେସ୍ ସବୁ ହେଇଯାଇଛି ନା?
ହଁ ଫାଷ୍ଟ ରଜ ତ ଛାଡ ବୁଲା ବୁଲା ମନ୍ଦିରରେ ପଳେଇଲା ବିର୍ଜା ମନ୍ଦିର ଯାଇଥିଲି।
ଏ ହେଁ। ସେକେଣ୍ଡ
ସେକେଣ୍ଡ ରଜଟା କାଲି ଦିନସାରା କିଛି ନଥିଲା ଉ ପଡିଛି ମେଳା ଆମ ଘର ପରେ ସେ ରାତିକି ଯ ଯାଇଥିଲି।
ତମ ଘର କୁଉଠି?
ଯାଜପୁରୁ।
ଯାଜପୁର ର କଉଠି? ମୋ ପା ଯାଜପୁର।
ଆମ ଘର ଟାଉନ। ତମ ଘର?
ଟାଉନୁ ଆମ ଘର କୁଆଖିଆ।
ଓହୋ ହୋ ତମ
ଟାଉନ ର କୋଉଠି ସାନା ବଜାର ନା ବଡ ବଜାର।
ସେଇ ସାନ ବଜାର ପାଖାପାଖି।
ସାନ ବାଜାର ପାଖାପଖି ନା ବିରାଜା ମନ୍ଦିର ପାଖାପାଖି ନା କ'ଣ?
ନା ନା ନା ଏତ ସେ ସାନବଜାର ଆଡ଼େ। ବଲରେ ବି ଖେଳିଟେ ଆଉ।
ଓହୋ
ହୁଁ।
ସାନ ବଜାର ହଉଛି ମୁଁ ପିଇସି ଘର।
ଓହୋ ହୋ।
କି ଛକ ଗୋଟେ ବଳିଆର ଛକ ନା କି ଗୋଟେ ନଥାଏ।
ବଳ ବଳିଘାଇ।
ବଳିଆର ଛକ ନା କି ଛକ ଗୋଟେ। ସେଇ ସେଇ ସେ ସେଇ ଆଡ଼େ।
ଆଚ୍ଛା ଆଚ୍ଛା। ହଉ ଆଉ। ଆସିବ କେବେ ଆଉ।
ହଁ ଦେଖିଆ ଆଉ। ବିରଜା ମନ୍ଦିର ମୁଁ ଜମା କେତେ ଥର ଯାଇଛି ଦି ଥର। ବାହା ସାରିଲା ପରେ ତରେ ଆଉ ଥରେ ମୋ ନାନୀରକୁ ଯାଇଥିଲି ମୁଁ ଯାଇଥିଲି।
ତମର ମ୍ୟାରେଜ ସାରିଲାଣି?
ହଁ।
ଓହୋ ହୋ ତାହେଲେ ମୁଁ ତମକୁ ଦିଦି ଡାକିବି।
ହଁ ଦିଦି ଡାକ ନାଁ ଦରି ଡାକ ଯାହା ଡାକୁଚ ଡାକ।
ହେଲା ଏ ମୁଁ ତମଠୁ ବହୁତ ସାନ ହେବି।
ହଁ ଅ ହଉ ଦିଦି ଡାକିବୁ କ'ଣ ହେଲା?
ଆଚ୍ଛା ଆଚ୍ଛା। ଠିକ୍ ଅଛି।
ବିରଜା ମନ୍ଦିରରେ ମିଳିଅ। ଏ ଏ ଆମ ବିର। ମନ୍ଦିରରେ ଏଇ ଯୋଉ ବ୍ରାହ୍ମଣ ଗୁଡା ଭାରି ଠକ ଗୁଡା ନାଁ।
ହୁଁ ଦୂର ଜାଗା ହେଲେ ତ ନେବେ ପଇସା ଲୋକାଲ ଲୋକ ହେଲେ କିଛି କହିପାରିବେନି ଲୋ। ଲୋକାଲ ଲୋକ ଚଢ଼ିଯିବେ।
ସେ ହଁ ତମର ସେଇଠି ଲୋକାଲ ବୋଲି କି। କିଛି କହିବ ନି। ଆ ମୁଣ୍ଡରେ ଯୋଉ ଚନ୍ଦା ଚନ୍ଦେଇଲେ ମୁଣ୍ଡ। ପାଗଳ।
ପାଗଳ ହୋଇଗଲି ଚନ୍ଦେଇଲେ ମାନେ।
ଆ ବାହାଘର ପରେ ଯାଇଥିଲୁ ମାନେ ଚନ୍ଦେଇବେ।
ହଁ ବାଜା ଟିକେ ଚନ୍ଦେଇଦି ପୁଣି ସେ ମନ୍ଦିରକୁ ନେଇ ଯେ ଟିକେ କଣ ଗୋଟେ ଶୁଆ ଶୁହା। ଚନ୍ଦେଇ ଦେ ପୁଣି ସେଠିକି କଣ ଟିକେ ନମସ୍କାର ହେଇଯା। ନିଅ ଫୁଲ ମାଳା ଗଳା ଗଳି କରି ଦିଅ। ଏଇଆ ଗଲେଲୋ ଆଉ କଣ କରିଲୁ ନୂଆ ନୂଆ ଯାଇଛୁ ଆଉ କିଛି କହିପାରନୁ। ଏ ସେ ଠାକୁର। ପୁରା ଶାଢୀ ନେମେ ପଇସା ଦିଅ। ଆଉ ହେଲା ଏ ଏ ମନ୍ଦିରରେ ଦେବୀ। ଅଛନ୍ତି ସିନ୍ଦୁର ପିନ୍ଧାଅ। ସାଙ୍ଖା ପିନ୍ଧାଅ। ମାଳା ଗଳା। ଏଇ ଏଟା କର। ସେଟା କର। ମୁଣ୍ଡ ପାଗଳା କରିଦନି ଯୋଉ। ମୋ ମୁନାଇ କହିଲା ଯେ ମୋ ମୁନାଇ ବି ଟାଉନ ରେ ଆର ଆଇ ନା ସେ ବି କହିଲା। କଇଲା ବ୍ରାହ୍ମଣ ମାନଙ୍କୁ ଜମା। ପଇସା ଦବନି ସେମିତି ଯିବ ବୁଲି ବାଲିକି ଆସିବ। ସେ ସେମିତି କଉଥିବେ। ଆଉ ସେ ତ ଖାପକିନା ଧଇଲେ। ଆଉ ତ ବାହାଘର ର ଯାଇଛୁ ତ ମନ୍ଦିରରେ ପାଦ ଦେଇଛୁ ସେ। ତା ଧଇ ଆଉ ତାଙ୍କୁ କଅଣ କଇବୁ। ଆଉ କିଛି କଇପାରିବୁନି। ମୁଁ କଇଲି ହୋଉ ହେଲା ଆଉ ଛାଡ ଠକ ହେଲେ ଠକ ଆଉ।
ହୁଁ।
ହା ଶାଶୂଘର ବି ସେ ଯାଜ ଆମର କଣ ରଜ ଘଟିବ ଏ ଘରେ ତ ଏଇ ଭୁବନେଶ୍ଵରରେ ଆସିକି ରହୁଛୁ ନା । ନେଇକି ମୋ ହଜବେଣ୍ଟ ଭୁବେନଶ୍ୱର ତ ଟ୍ରାଫିକ ଯେ, ଟିକେ ତାକୁ ଦେଖିଲେ ଡର ମଡ଼ିବ ରଜ ସେଲିବ୍ରେସନ କରିବାକୁ ପହଞ୍ଚିବ।
ହୁଁ ହୁଁ ହୁଁ।
ସବୁଆଡେ ହଉଛି ରଜ ସବୁଠି ଦୋଳି ଲଗେଇ ଏଇ ଷ୍ଟେଟ ମ୍ୟୁଜିୟମ ଆଉ ଗ୍ୟାଲରି ଆଉ ଏକ୍ସମ୍ୟାଟ ହୋଉ। ଏପଟେ ପଟେ ଜୟଦେବ ବିହାର ପାଖରେ ହେଇଛି ସେପଟେ ଖଣ୍ଡଗିରି ପଟେ ହେଇଛି। ଜନ୍ତା ମାନ ସବୁଆଡେ ହେଇଛି କିନ୍ତୁ ଟ୍ରାଫିକ ପାଇଁ ମୁଁ କୁଡେ ଯାଇନି ତୁ ତ ସନ୍ଧ୍ୟା ବେଳେ ଯିବୁ। ଏଇ ଗାଧୁଆଡ ତ ଯାଇହବନି ଖରା ଗରମରେ ଯୋଉଁ ଗରମ ହବ। ସନ୍ଧ୍ୟା ବେଳେ ଯିବୁ ମାନେ ଟ୍ରାଫିକ ରେ ତ ତୋର ଦି ଘଣ୍ଟା ପଳେଇବ। ହେଠି ବୁଲିବୁ ତ ମେଞ୍ଚାଇ ଲୋକ ଆଉ ଆସ ଠିବୁ ଟ୍ରାଫିକ ପା ଦି ଘଣ୍ଟା ଏତ କୁଆଡେ ଯାଇନୁ ଖାଲି ଏଇ ଘରେ। ଘରେ ମନ୍ଦିର ମନ୍ଦିରରୁୁ ଘର।
ଆଚଛା ଆଛା ଭଲ ଆଉ।
ଆଜ କାଲି ଯାଇଥାନ୍ତି ଷ୍ଟେଟ ମିଉଜିୟମ ଦେଖ ହ ଷ୍ଟେଟ ମିଜୟମ ରେ ବି ଦୋଳି ଦେଖିବା କଣ ହଉଛି।
ହଉ ଆଉ ଏଞ୍ଜୟ କରିବ ଆଉ। ଆଉ
ଲାଗିଛି ତମର ଭଲ ହେଇଥିବ ନୁହଁ ତମର ପୁରା ସିଆଡେ
ହୁଁ।
ହଁ ଆମର ତ ଦୋଳି ଲାଗିଛି ହେଲେ
ଟାଉନୁ ରେ
ହଁ ଆମର ବାରବାଜାରେ ତେର ନୁହେଁ ଆମର ଚଉଦ ପନ୍ଦର ପର୍ବ। ଆମର ଟିକେ କଣ କହିଲ ଗାଁ ପଟ ଟିକେ ରହିଯାଉଛି ନା? ହଁ ଆମର ଟିକେ ଗାଁ ପଟ ରହିଯାଉଛି। ଆର ହୋଲି କୀର୍ତ୍ତନ ସେ ହଉଛି ଯେତିକି ଯେତିକି ପର୍ବ ବରା ଜନ୍ମଦିନ ସାଇ ଭାଇ ଯାହାର ଜନ୍ମଦିନ ହେଲା କାର ବାହାର କାର କଣ ଏଇ ଚାଲ। ଆମର ଏମିତି ନୁହେଁ ଆମ ଟିକେ ଏପଟେ ଟିକେ ହଉଛି କିଲ ହେଇ ଆମକୁ ଡାକନାହାନ୍ତି ଆମେ ଜିମୁ ସେମିତି ନୁହଁ। ତାଙ୍କର ବାହାଘର ହହୁଛି? ସେ ଉଁ ଡାକିବେ ମେହେନ୍ଦୀ ହବ ତା ପୂର୍ବ ଦିନ ରାତିରୁ ଯାଇକି କି ତାଙ୍କରେ ଗାଧହେଇ ପାଧେଇକି ପୁଣି ନୂଆ ଡ୍ରେସ କି ହଳଦୀ କରିବେ ହଳଦିଆ ଡ୍ରେସ ଚାଲ। ପିନ୍ଦ ଚାଲ। ସିଏ ଆମର ଟିକେ ଏପଟେ ଟିକେ ଅଧିକ ମିଶିଆନ୍ତି ଝିଅ ଛୁଆ ଗୁଡା ତ ସେଥିଲାଗି ଆଉ। ଆ
ସେଇଥିପାଇଁ ବା କହିଲେ ମ ଟାଉନ ରେ ବାର ମାସରେ ତେର ପର୍ବ ସବୁବେଳେ କିଛି ନା କିଛି ଗୋଟେ ଯାହାହେଲେ ପର୍ବ ହଉଥିବ।
ହୁଁ ତାହେଲେ ଏଇ ଜିଲ୍ଲା ମୋହଶବ ଫୁଣି ସେ ମେଳା ଏଇ ରଜ ମେଳା ପଡୁଛି। ହ
କୁସୁମା ଯୋଉ ଟିକେଟ କେତେ ହେଇଗଲାଣି ଆଗରୁ ତ ତିରିଶ ଟଙ୍କା ଥିଲା?
ଏବେ ବି ସେଇ ତିରିଶ।
ତିରିଶ ଟଙ୍କା ମୁଁ କହିଲି ବଢିଗଲାଣି ନା କଣ?
ନା।
ଯା ଆଉ ତମର ବବି ଦାସ ଗୋଟେ ଆମର ଗୋଟେ ବବି ଦାସ ଭଲ କାମ କରିକି ଯାଇଛନ୍ତି ସେଇଟା ହଉଛି କୁସୁମା।
ହ ହ ହ ୟୁନଭର୍ସଲ ପାର୍କ ଯାଜପୁର।
ଆ ସେଇଆ।
ହୁଁ ହଉ ହଉ ତମେ ରଖ ଯା କରିବ ମୁଁ ଯାଇ ଖାଏ।
ହାଉ ହଉ ହଉ ଯାଅ।
ହଁ।
ହଁ।